ହ୍ୟାଲୋ ଜାୟଗୁରୁ।
ଜୟଗୁରୁ।
କଣ, କରୁଥିଲେ।
ଏଇ ନାସ୍ତା--ତିଆରି କରୁଛି ଆଉ।
ଆ ହା।
ଜଳିଖିଆ।
ଆଉ ପୁ ହୁଁ ଆଉ ପୁଅ ହେରିକା?
କଣ କହିଲେ?
ମୁ-ମୁ-ପୁଅ? ହ୍ୟାଲୋ।
ହଁ ଜଳଖିଆ କରୁଥିଲି।
ଓହୋ ଆ ପୁଅ?
ପୁଅ ଶୋଇଚନ୍ତି।
ଉଠିନାହାନ୍ତି? ହେ ହେ
ନା ଶୋଇଚନ୍ତି ଏପର୍ଯ୍ୟନ୍ତ।
କେତେ ଥର ଉଠିବେ?
ଆ ସେମାନେ ଏନା ସ୍କୁଲ ଛୁଟି ଅଛି ଏଁ ଦଶଟା ଏଗାରଟାରେ ଉଠିବେ ଆଉ।
ଉଁ ହୁଁ। ଗାଧେଇ ସାରିଲେଣି ଗାଧେଇକି ଠାକୁର ଫାକୁର ପୂଜା କରିସାରିବେନି ଆଉ।
ଓ ହୋ। ମୁଁ ସକାଳୁ ଉଠିଲିଣି ଆଉ।
ଉଁ ହୁଁ। ଆଉ ଏଠି ରଜ ଟା କେମିତି କଣ କାଟିଲ?
ରଜ ଗାଁ ରେ ଗାଁ କୁ ଯାଇଥିଲି ଗାଁରେ କଟିଲା ରଜ।
ହୁଁ ହୁଁ ଭଲକରି କାଟିଥିବ ଗାଁକୁ ଯାଇଚ ମାନେ ଭଲରେ କାଟିଥିବ ରଜ ଟା ଆଉ ହୁଁ ହୁଁ।
ହଁ ଗାଁ ରେ କ ରଜ ସମ କରିଥିଲେ ରଜ ମହୋତ୍ସବ ହେଇଥିଲା। ଆଉ ହଁ ସବୁ କମ୍ପିଟିସନ୍ ହେଇଥିଲା ଆଉ ସବୁ ଆଉ। ଭୋଜି ଭାତ ହେଇଥିଲା ଅ ଦୋଳି ହେଇଥିଲା।
ହୁଁ ହୁଁ ଆଉ ଭାଗ ନେଇନ କୋଉଥିରେ?
ନାଇଁ କୋଉଥିରେ ଭାଗ ନେଲିନି ମୁଁ ଖାଲି ଦେଖିଲି ଆଉ। ଦେଖିଲି ସେଠି ଖାଇଲି।
ଉଁ ହୁଁ। ଆଉ ବର୍ଷା ଓହୋ କାଲି ହେଇଥିଲା ବର୍ଷା?
କାଲି ନାଇଁ କାଲି ହେଇନି ବର୍ଷା ପଅର ଦିନ ହେଇଥିଲା।
କାଲି ସନ୍ଧ୍ୟା ବେଳେ ହେଇନି ବର୍ଷା ଆମ ଆଡେ ପ୍ରବଳ ମାନେ ଘଡଘଡି ବର୍ଷା ନାହିଁ ମାନେ ଘଡଘଡି ଜୋର ପୁରା ମାାରଥିଲା ଯେ ଲାଇନ୍ ଫାଇନ ସବୁ କାଟି ଗଲା।
କାଲି ହେଇନି ବର୍ଷା।
ଉଁହୁଁ ଆଉ ତମେ କଣ ଆଇଟମ ବନେଇଚ?
ଉପମା ଆଉ ଆଳୁଦମ ଆଉ।
ଓହୋ ତାପରେ ଖାଇବା ନା ନା ଆଉ ନା ଆଉ କଣ କରିବା ନା ରୋଷେଇ ଫୁଣି
ସେଇ ରୋଷେଇ ଏଇନିକା ଆଗେ ନା ଜଳଖିଆ ଖାଇବେ ଆମର ଆସିବେ ବାବୁ ଆସିବେ। ଜଳିଖିଆ ଖାଇବେ ତାପରେ ଛୁଆ ଉଠିବେ ଜଳଖିଆ ଖାଇବେ ତାପରେ ରୋଷେଇ ହବ ଆଉ ତିଆରି ଆଉ।
ସେ ସକାଳୁ ପଳାନ୍ତି କି?
ସକାଳୁ ଯାଉଚନ୍ତି ଉଁ ଯୋଉ ସମାଜ ସମାଜ ଅଫିସକୁ।
ଓହୋ ପୁରା ସକାଳୁ ଯାଆନ୍ତି ପୁଣି ଆସିବେ ନାସ୍ତା ପାଇଁ ପୁଣି ଲଞ୍ଚ ପାଇଁ
ହଁ ସ ଆସିବେ ଲଞ୍ଚ ଯଉ ବ୍ରେକ୍ଫାଷ୍ଟ ଖାଇବେ ଆଗେ ସକାଳ ଜଳଖିଆ ଖାଇବେ
ଓ
ହ ତାପରେ ଡ୍ୟୁଟି ଯିବେ ତାପରେ ଆସିବେ ପୁଣି ଗୋଟାଏରେ ଅଁ ଭାତ ଖାଇବେ ତାପରେ ଟିକେ ରେଷ୍ଟ ନେବେ ଶୋଇବେ ଟିକେ ଶୋଇକି ପୁଣି ଚାରିଟାରେ ଯିବେ ଚାରିଟାରେ ଗଲେ ରାତି ନଅଟାରେ ଫୁଣି ଆସିବେ ରାତି ଭୋଜନ କରିବେ।
ଓହୋ ସେରା ଅଳ୍ପ ବାଟକି? ହାଲୋ ମୁଁ କହିଲି ଅ ଅଳ୍ପ ବାଟକି ସେଇଠି ଅଫିସଟା?
ଅଫିସ୍ ବକ୍ସି ବଜାର।
ହୁଁ ହୁଁ। ଆଉ କଣ କହୁନ ମୁଁତ ଖାଲି କହି ଚାଲିଚି ଆଉ?
ହଁ ତ ତମର କଣ କୁହ ରଜ କେମିତି କଟିଲା?
ଆମର ରଜ କଣ ପ୍ର ପ୍ରବଳତ ଗରମ ହଉଚି ରଜ କଁ କୁଆଡ଼େ ଯାଇନୁ ଘରେ ବସିଚୁ ଆଉ।
ଆଁ ଦୋଳି ହେହେଇନି?
ହଁ ଦୋଳି ଆମ ଘରେ ଲାଗିଥିଲା ଗୋଟେ ଆଉ ଗୋଟେ ସେ ଯୋଉ ବାରିପଟରେ ଲାଗିଥିଲା। ହେ ଦୋଳିରେତ ହେରା କଁ ଦୋଳିରେ ମୁଁ ବସେଇନି ମୋର ଦୋଳିରେ ବସିଲେ ବାନ୍ତି ହୁଏ
ଆଁ ପଟା ଦୋଳିନା ଦୌଡ଼ି ଦୋଳି?
ଏ ଗୋ ଗୋଟେ ଦଉଡି଼ ଆଉ ଗୋଟେ ହେରା କଣ ମୋଟେ ଜାଲି ଭଳିଆ ଯୋଉ ଦୋଳିଛୁଆଙ୍କ ନାଗି ତାଙ୍କ ପୁଅ ନାଗି ନାଗିଥିଲା ସେଠି
ଆଉ ଆଉ ପିଠା କଣ ହେଇଥିଲା?
ପିଠା କଣ ଚକୁଳି ପିଠା ଆଉ ହଉଚି କାକେରା ବରାକୁ ଛଣା ଛଣି ସବୁ ହେଇଥିଲା।
ଆରିଶା
ଆଉ ଆଉ ଅବିକା କଣ ଚାଲିଚି ରୋଷେଇ?
ଏ ସେ ଏବିକା ଚା କରିବି ବାପା ବୋ ବୋଉତ ପିଇନାହାନ୍ତି ବ୍ରଶ କରୁଚନ୍ତି। ବାପା ପିଇସାରିଲେଣିି ପି ପିଠା ଚକୁଳି ପିଠା ଆଜି କରିଚି ଖାଇବା ପାଇଁ।
ହଁ ରଜ ସଇଲା ପରେବି ପିଠା?
ନାଇଁ ହେରା ପୁଣି ସେ ପିଠା ହେରା ଖାଇଲେନି ହେରା ଲାଇନ୍ ଫାଇନ୍ ପଳେଇଲା ସେ ଆଣ ଫାଣ ସେରା ଫିଙ୍ଗିଦେଲି ପୁଣି ସାନି କାଲି କରିଚି।
ହଁ ଆଉ ତାହେଲେ ଜଳଖିଆ ପିଠା ଆଜି ଆଉ?
ହଁ ଆଜି ଚକୁଳି ପିଠା ଆଉ ଏଇଠି ରୋଷେଇ ଭାତ ବସେଇ ସାଇଲିଣି ଯେ ଡାଲି ବସେଇବି ତାପରେ ରୋଷେଇ କରିବି ଆଉ।
ଆଉ ଖରା ହଉଚି ଶୀଘ୍ର ସେଇ ଯୋଉ କରିଦଉଚ?
ନାଇଁ ବା ରୋଷେଇ ଘରଟା ଭାରି ଗରମ ହଉଚି ସେ କୋଠ ଘରଟାନା ଭାରି ଗରମ ହଉଚି।
ଆଉ ସେଇ ଯୋଉ ଶୀଘ୍ର ସାରି ଦଉଛ ଆଉ?
ମୋର ଦଶଟା ଭିତରେ ରୋଷେଇ ସରିଯାଏ।
ଓହୋ ହାଏରେ ଭଲ ଶୀଘ୍ର ସାରିଦବ ଭଲ।
ହଁ ଦଶଟା ଭିତରେ ସାରିଦେବି ପୁଅଟାକୁ ଗାଧେଇ ଦେବି ପୁଅଟା ଗାଧୋଇ ସାରିଲା ପରେ ତାକୁ ବସେଇକି ଖୋଇଦବି ତା ତାକୁ ପୁଣି ଛାଡ଼ିକି ଝିଅଟାକୁ ଗାଧେଇ ଦେବି ତାକୁ ଖୋଇଦେବି। ତାପରେ ମୁଁ ସମସ୍ତଙ୍କୁ ବାଢ଼ିକୁଢ଼ିକି ଖାଇବାକୁ ଦେଲା ବେଳକୁ ହେଇଯାଉଚି ଠିକ୍ ଗୋଟେ ସାଢେ ଗୋଟେ।
ଓହୋ ଆଉ ଏଯୋଉ ସ୍କୁଲତ ଆଜି ଖୋଲିବାର ଥିଲା ବୋଧ ଯାଇନାହାନ୍ତି?
ଆଜି ସ୍କୁଲ୍ ଖୋଲିବା ଝିଅଟା ଆଜି ପ୍ରଥମ ଦିନଟା ନଯାଉ।
ହଁ ଠିକ୍ ଅଛି ସୋମବାର ଅଛି ଯିବେ ନହେଲେ କାଲି ଆଡ଼କୁ ଆଉ ନନା ଆଉ ତମ ବାବୁ
ସିଏକୁ କୁଆଡ଼େ ଯାଇଚନ୍ତି ଏଇ ଗାଁ ଆଡ଼େ କୁଆଡ଼େ ଯାଇଚନ୍ତି ଆଉ।
ଆଉ ଆଉ ଯୋଉ କରା ରାତି ରୋଷେଇ କଣ ହବ?
ଆଜି ଗୁରୁବାର ରାତି ରୁଟି ରୁଟି ଶନ୍ତୁଳା ଡାଲି ଭଜା
ଆଉ ଖରାବେଳ ରୋଷେଇ?
କାଲି ହେଇଚି ତାପରେ ହଉଚି ଆଜି କଣ ଆଉ କଁ କରିବା ଦେଖିବା ପୋଟଳ ଫୋଟଳତ ସବୁ ପରିବା ଅଛି ସବୁ ପରିବା ଅଛି କଁ କରି ଶାଗ ତୋଳା ହେଲାଣି ଶାଗ ବାରିରେ ଶାଗ ତୋଳା ହେଇଚି
ଡାଲି ହେଇଚି ପୋଟଳ ଅଛି ପୋଇ ପୋଇ ଆଳୁ ସବୁ ତରକାରୀ କହୁଥିଲେ କରିମି ବୋଲି।
ହଁ ସେ ପୋଇ ଶାଗ ଗୋଟେ ହବ ବଢିଆ ଆଉ।
ହଁ ପୋଇ ମସୁର ଡାଲି ପୋଇରେ ମସୁର ଡାଲି ସାରୁ ଟମାଟର ବାଇଗଣ ପଡ଼ିକି ହେଟାଗୋଟେ ମାନେ କଷା ଟାଇପର ହବ।
ବଢ଼ିଆ ଲାଗିବ।
ଆଉ ହଉଚି ଏମିତି। ଆଉ ପୁଅ ଦିଆଙ୍କ କଁ ଘରେ ଘରେ ଅଛନ୍ତି ପଢୁ ପଢୁଚନ୍ତି କୋଉଠି କଁ?
ଆ ବଡ଼ପା ଆଁ ଯୋଉ ସେ ତାର ସାଇନ୍ସ ପ୍ଲସ୍ ଟୁ ସରିଲା ଆ ସିଏ ପ୍ଲସ୍ ଥ୍ରୀ ପଢିବ ଆଉ ବି ଏ ପଢିବ ଆଉ।
ପ୍ଲସ୍ ମାନେ ସାଇନ୍ସ ପ୍ଲ ବି ଏସ୍ ସ କରିବେନା ନା?
ନାଇଁ ସିଏ ଇଞଜିନିୟରିଂ ପଢିବ।
ଓହୋ। ଆଉ ସାନରପା ଏଇନା ମେଟ୍ରିକ୍ ଶୋଇିଲାନା କଁ? ଏଇ ବର୍ଷ ହେଲା ଦଶମ।
ଦଶମ ହେଲା ଏଇ ବର୍ଷ।
ଓହୋ। ତମର ହେଟି ଖରା ହେଇଚି ଏଇନା?
ଅବିକା ସେମିତି ଅଳ୍ପ ଖରା ହେଇଚି କିନ୍ତୁ ଖରା ହେଲା ଭଳିଆ ଲାଗୁଚି।
ହଁ ଆଜି ହବ ପ୍ରବଳ ଗରମତ ହେଲାଣି ଏତେ ବେଳୁ।
ଜଣାପଡ଼ୁଚି ଚାରିଟା ବେଳକୁ ଯାଇକି ବର୍ଷା ହଉଚି।
ହଁପା ଚାରିଟା ନୁହେଁ ସେ ତିନିଟା ଠୁ ଉଠଉଚି ମାନେ ବର୍ଷାଟା ମାନେ ତିନିଟାଠୁ ଡାକୁଚି।
ହଁ ଆଜି ଏତୋଳୁ ଟିକେ ଖରା ହେଲାଣି ଆଉ।
ଆଉ ତମ ଦେହ ଭଲ ଅଛିନା?
ହଁ ସେମିତି ଆଉ ମେଡ଼ିସିନ୍ ଖାଉଚି ଆଉ କଣ୍ଟିନ୍ୟୁ।
ହୁଁ। ଆଉ ଯୋଉ କହୁଥିଲ କଣ ମାନେ ମୁଣ୍ଡଟା ତମର ଯୋଉ କହିଲେ ଯେ
ମୁଣ୍ଡ ବିନ୍ଧୁଥିଲା?
ହଁପା ବିନ୍ଧୁଥିଲା କହୁଥିଲ କଣ ମାନେ ଟେନସନ୍ ଟେନସନଟେ ମୁଣ୍ଡରେ ପୁରେଇଦେଲେ ବିନ୍ଧେନା?
ହଁ ବିନ୍ଧୁଥିଲା ମେଡ଼ିସିନ୍ ଖାଇଲି କମିଲା।
ଗ୍ୟାସରୁ ମୁଣ୍ଡ ବିିନ୍ଧେନି ଚୁଲି
ମୋର ଆଜମା ଅଛି ଶ୍ଵାସ।
ଓହୋ ସେଇଥିପାଇଁ ମୁଣ୍ଡ
ହୁଁ ହୁଁ ଶ୍ବାସ ତାପରେ ଅଛି ଗ୍ୟାସ୍ ଅଛି।
ମୁପା ଗ୍ୟା ଗ୍ୟାସ୍ ହେଲେ ମୋରପା ମୁଣ୍ଡ ବିନ୍ଧେ ମୋର ଯଦି ଗ୍ୟାସ୍ ଅଧିକ ହେଇଗଲା ମୋ ମୁଣ୍ଡଟା ବିନ୍ଧେ।
ହଁ ଗ୍ୟାସ ଆମୋର ଶ୍ବାସ ଦିଟା ଯାକ ମିଶିଯାଏ ମିଶିଗଲେ ପିନ୍ଧିବ ଆଉ ତାପରେ ମୋର ବ୍ଲଡ଼ ପ୍ରେସର ଅଛି।
ଆଉ ବ୍ଲଡ଼ ପ୍ରେସରବି ଅଛି?
ଉଚ୍ଚ ଉଚ୍ଚ ରକ୍ତଚାପ
ମାନେ ହାଇ? ଆଉ ତମେ ବାଗେଇକି ରୁହ ଏତେ କଥା ଅଛି ଯଦି।
ହେରା ନାଇଁ ଏ ଏତେ ଟେନସନ୍ ମୁଣ୍ଡରେ ପୁରଇବନି। ଆଉ ହଠାତ୍ କରି ଗୋଟେ ଗୋଟେ ଘଟଣା ଆଉ
ହୁଁ ଗୋଟେ ଗୋଟେ ଘଟଣା ଯେତେବେଳେ ଯଦି ଘଟିଗଲା ମୁଣ୍ଡରେ ପଶି ଯାଉଚି।
ହଁପା ମାନେ କଁ କିଇଲ ଯୋଉମାନେ ବହୁତ୍ ମାନେ ଅ ହା ମାନେ ସଟଇରେ ଟେନସନ୍ ମୁଣ୍ଡଟାକୁ ତମେ କୁଅନ୍ତି ସେମାନେ ବେଶୀ କଥାବି ଜାଣିବା ଦରକାର ନାହିଁ।
ହୁଁ ହୁଁ।
ଏରା ଜାଣିଲେବା ମୁଣ୍ଡରେ ବସିବ ମୁଣ୍ଡରେ ବସିଲେ ପୁଣି ମୁଣ୍ଡ ଇଏ ହବ।
ହଁପା ସେରା ମୁଣ୍ଡରେ ପସେଇଲେତ ମୁଣ୍ଡ ପେନ୍ ହେଲା ଆଉ ମୋର ଅଛି ବ୍ଲଡ଼ ପ୍ରେସର ଅଛି।
ଓହୋ ଖାଉଚ ମେଡ଼ିସିନ୍ ବିପି ପାଇଁ?
ହଁ ବିପି ପାଇଁ ମେଡ଼ିସିନ୍ ଖାଉଚି ଶ୍ୱାସ ପାଇଁ ଖାଉଚି। ଆଉ ଗ୍ୟାସ୍ ପାଇଁ ଖାଉଚି ଏମିତି ଖାଉଚି ଆଉ।
ମା ଏତେ ମେଡ଼ିସିନ୍ ଏକାବେଳେ ଖାଉଚୁ?
ଖାଇବାକୁ ପଡ଼ୁଚି ଆଉ କଁ କରିବୁ ନଖାଇଲେବି ନହଉଚି।
ଆଉ ରଜରେ କୁଆଡ଼େ ଆଉ କୁଆଡ଼େ ଯାଇନା ବୁଲି?
ନା ଖାଲିତ ସେଦୋଳି ଖେଳିଲି ଆଉ ପିଠା ଖାଇଲି ଆଉ।
ଓ। ହାଲୋ।
ହଁ କୁଅ?
ଆଉ କଁ କଇଁବନା
କୁଅ ମୁଁ ବସିଚି।
ନାଇଁ ଦେଖୁନା? ହୋ
କଣ କଣ କଇଁଲ?
ଆଉ କଣ କରିବନା ଯିବା ହୁ ହୁ?
ତମର କଣ କାମ ଅଛିକି?
ହଁ କାମ ଅଛି ଆଉ।
ହଉ ଯିବା ଆଉ କେତେବେଳେ କଥା ହବା ମତେ କହିବ ହୁଁ ମୁଁ କେମିତି ଜାଣିବି ମୁଁ କେମତି ଜାଣି
ଏ ଫ୍ରିହେଲେ ଏ କଥା ହବା ଆଉ।
ହଉ ମତେ କହିବ?
ଓହୋ କଲରେ କଲରେ?
ହଁ।